ହାଲୋ ହାଲୋ।
ହୁଁ ନମସ୍କାର୍।
ନମସ୍କାର୍।
ହୁଁ ଆଉ ଏତେ ଦିନ ହେଲା କଣ ଆଉ ଫୋନ୍ ଫାନ୍ ନଥିଲା କୁଆଡ଼େ ଯାଇଥିଲ କି।
ରଜରେ ବୁଲିଆକୁ ଯାଇଥିଲୁ।
ଲାଷ୍ଟ୍ ରଜ ପୁରା ପାଳିଲ ଆଉ ନାଇଁ।
ନାଇଁ ମଝି ମଝି ରଜ ଟା ପାରିଲୁ ପା-ପାଳିଲୁ ଆଉ। ଏ ଲାଷ୍ଟ ର ଫାଷ୍ଟ ରଜ ସେମ୍ ତିରେ ଗଲା।
ହୁଁ କଆଡ଼େ ମୁଁ କହିଲି କୁଆଡ଼େ ବୁଲାବୁଲି କରିବାକୁ ଯାଇଛ।
ନାଇଁ ସଞ୍ଜ ବେଳେତ ବର୍ଷାର ଗଡ଼ଗଡ଼ିରେ
ପଗ ହଁ ବର୍ଷା ର ପ୍ରକୋପ ସବୁଆଡେ ଜୋର୍ ସୋର୍ ବର୍ଷା ଘଡ଼ଘଡି଼ ବାଦଲ ଫଟା ବର୍ଷା।
ଖାସ କରିକି ଆମ ଓଡିଶା ଉପଗତି ଯୋଉ ସମୁଦ୍ର ଉପକୂଳ ବସେ ଆମେ ସେ ସେଥିପାଇଁ ଆମ ଥି ନାମ ଛା ଖାସ୍ ତ ଯାଜପୁର ରେ ବେଶୀ ଆଉ।
ହଁ ବେଶୀ ବର୍ଷା ହଉଛି ଆଉ ଆଉ କୁଆଡ଼େ ବୁଲି ଯାଇଥିଲ।
କଲାରନାଥ୍ ମନ୍ଦିର ଅଛି। ଉଁ ବ୍ରହ୍ମଗିରି ନା କଣ ବ୍ରହ୍ମଗିରି ସେଇଆଡେ ସେଟିକି ପଚିଶି କିଲୋମିଟର। ସେଠୁ ସେଇଠୁ ପୁରୀରୁ ସେଠୁକୁ ଯାଇଥିଲୁ ତାପରେ ଉଁ ପୁରୀ ହେଇକି। ଗାଧେଇ ପାଧେଇ ଉଁ ଠାକୁର ଦର୍ଶନ ଭଲସେ ହେଇନଥିଲା ଦିନରେ ବୋଲି ରାତି ରାତିରେ ରହିକି ସେଠି ଦର୍ଶନ କରିକି
ହ
ହେଠୁ ଅଭଡ଼ା ରାତିରେ ଖାଇକି ହୁଁ ରାତି ରାତି ରିଟ ରାତି ରାତି ରିଟନ କଲୁ ଘରକୁ
ହୁଁ ରାତିରେ ପୁଣି ଦର୍ଶନ କରିି ବାହାରିଲ ଆଁ
ହୁଁ।
ହଁ ଗାଡ଼ି
ମୁଁ ଟିକେ ଭୁଲ୍ ଟାଇମରେ ପଳେଇଥିଲୁ ଆଉ ରଜରେ ମାନେ ଏମିତି ସକାଳେ ସକାଳେ ପଳେଇଲୁ କିନ୍ତୁ ଉଁ ଆମର ସଂକ୍ରାନ୍ତି ରଜ ପୁରୀ ପୁଣି ସଂକ୍ରାନ୍ତି। ଯୋଉ ଆମ ରଜ ଏତେ ଭିଡ଼ ଏତେ ଭିଡଯେ ବାବା
ହୁଁ ସେତ ବାହାରାରୁ ବେଶୀ ପର୍ଯ୍ୟଟକ ଆସୁନାହାନ୍ତିକି
ହୁଁ ମ ବେଙ୍ଗଲୀରୁ ଅଧିକା ଆସିଥିଲେ। ହଁ ଯାହାକୁ ଦେଖିଲ ବେଙ୍ଗଲୀ ଯାହାକୁ ମୁଁ ଦେଖିଲି
ହୁ ସେ ବେଶୀ ବେଙ୍ଗଲି ଆମେପା ଯାଇନଥିନୁକି ସବୁ ବେଶୀ ଓଡିଆ ଜାତି ନା ବେଙ୍ଗଲୀ ବେଶୀ ଅବଢ଼ା ପ୍ରସାଦ ଖାଇଲା ନାଇଁ
ଠିକ ଅଛି ତାଙ୍କର ଟିକେ ଯେଉଁ ଭେଷଭୋଷାକ ଟିକେ ଉଁ
ଦେଖିଲ ରଜରେ ରଜ ସଂକ୍ରାନ୍ତିର ଖାସ ବେଶ ଗୋଟେ କଣ ହେଉଥିବ।
ରଜଟା ଆମ ଓଡିଶାରେ ନା ଥୋଡି଼ନା ବେଙ୍ଗଲିରେ
ହୁଁ ଆମ ଓଡିଶାରୁନା ଆଉ
ହୁଁ ତମେ କୁଆଡେ ଯାଇଥିଲ କୁହ?
ନାଇଁ ଆମେ କୁଆଡେ ଯାଇନୁ ଯେ ବାହାରିଥିଲୁ ଟିକେ ଧବଳେସ୍ବର ଯିବୁବୋଲି ପୁଅଟା ଭାରି ବାଳୁଙ୍ଗା ନୁହଁକି ସେ ମୁଁ ଫୁଣି କହିଲି ନାଇଁ ନାଇଁ ହଉ ମନ୍ଦିର ତ ଯିବାର ଅଛି କାଲି ନହେଲେ ପଳେଇବା। କାଲି ଯାହାହଲେ ଟିକେ କମ ଥିବ ମାନେ ଆସିଥିବେ ଭକ୍ତ କିନ୍ତୁ ଅଳ୍ପ ଆସିଥିବେ। ଯେହେତୁ ରଜ ଘଡିରେ ପ୍ରବଳ ଭିଡ। ମନେ ହେଇଛି ମାନେ ଟିକେ ଯିବା ବାହାରିଛୁ ଆଉ ଦେଖିବା କାଲି ଆଉ। ଧବଳେସ୍ବର ନହଲେ କପିଳାସ ହଉ ଯୋଠି ଯିବା ଆଉ। ହଁ ନହେଲେ ମୁଁ ବାହାରେ ପୁରା ଇ ହେଇକି ମତେ କହୁଥିଲେ ଯିବୁ ଚାଲି ଯିବୁ ନାଇଁ ନାଇଁ। ପୁଅଟା ବାଳୁଙ୍ଗା ସେ ଯୋଉଦିନ କ ସାମାନ୍ୟ ଆଡେ ସାଆଡେ ପଳେଇବ ଭିଡରେ କୁଆଡେ ଖୋଜିବ ଏତେ ଭିଡରେ କହୁନ ହାଡ଼େ ଏନ୍ତିଆ ଜାଗା ପୁଣି ମୁଁ ବୋଲେ ବାହାରିତ ଠାକୁର କତିକି ଯିବାର ଅଛି ଦର୍ଶନ କରିବା ଅଛିତ ତେଣୁ ଯିବା ଆମେ ଏ କାଲି ନହେଲେ ପ ପଳେଇବା ଆଉ କାଲି ଗଲାବେଳକୁ ଟିକେ ଭିଡ କମଥିବ ଆଉ ଏ କଣ ପାନ ଖାଉଛନା କଣ ରଜପାନ
ଆଜ୍ଞା ଆଜ୍ଞା ମୁଁ ଆପଣଙ୍କୁ ଲୁଚେଇକି ଖାଉଥିଲି ଆପଣ ଜାଣିଦେଲେ।
ହେ ପାଟିଟା ସିନା ଶୁଭୁଝି ମାନେ ପାଟିରେ ପାନ ଖାଇବାର ଯା ସୁବୁ ଶୈଳି ଅଲଗା ପ୍ରକାର ପାଟିରେ ପୁରେକି କଥା କହିବା। ଆଉ କଣ ରଜପାନତ ଓଡିଶାରେ ମାନେ ସେଇଟା ଖାସ ଆଉ ରଜରେ ଆଉ
ହୁଁ।
ପାନ ଖାଅ ନାଇଁ।
ମୁଁ ପାନ ଫାନ ଖାଏନି ରଜ ବୋଲି ଖାଏନି।
ହଁ ରଜବୋଲି ଖାଅ ଜମା ଖାଅନା।
ଛି ଆପଣମାନେ ଦେଖିଛନ୍ତି କେବେ ଜନ୍ମରୁ ଖାଇବାରେ?
ହେ, ହେ, ହେ ନାଇଁ ନାଇଁ ଦେଖିନି ମୁଁବି ଟୋଟାଲ ଖାଏନି ସେ ପାନ ପତ୍ରଟା ହିଁ ମତେ ଭଲ ଲାଗେନି ଚୋବେଇଆକୁ
ହୁଁ।
ଅଲଗା ସେମିତି ଯୋଉ ସାଧାମସଲା ଖାଇଦେବି ଯୋଉ ପାନମଧୁରୀ ଧଣିଆ ଖାଇଦେବି କିନ୍ତୁ ଯୋଉ ହୁଁ ପାନ ପତ୍ରଟା ମତେ ଭଲ ଲାଗେନି ଖାଇବାକୁ ଆମର ଓଡିଆର ପାନ ହ ସମସ୍ତଙ୍କ ସର୍ବ ପ୍ରଥମ ଆଉ ଆ ଆଉ ସବୁ ଆଜି ପିଠାପଣା କଣହେଇଛି ଲାଷ୍ଟ ରଜରେ?
ହୁଁ।
ହାଲୋ।
ହାଲୋ
ହୁଁ ମୋ ଲାଷ୍ଟ୍ ର ଯଦି ପ୍ରସ୍ତୁତି କେମିତି ଚାଲିଲା?
ହଁ ରଜ କେମିତି କଟିଲା, ନା କଣ କରୁଚ?
ହୁଁ ହୁଁ ହଁ ମୁଁ କହିଲି ରଜ କେମିତି ଲାଷ୍ଟ୍ ରଜ କେମିତି ପିଠାପଣା ନା ଆଉ କଣ ସବୁ ହେଇଥିଲା? ପ୍ରଥମ ରଜ ତ ପୋଡ ପିଠା ମୁହାଣ୍ଡି ପିଠା ମଝି ରଜ ତ ସଂକ୍ରାନ୍ତି। ସଂକ୍ରାନ୍ତି ଚକୁଳି ଲାଷ୍ଟ୍ ରଜ କଣ?
ଚକୁଳି ହେଇଚି ଆମର। ଚକୁରି ପୁର ପୁରଦିଆ ଚକୁଳି ଆ ପୁରଦିଆ ଚକୁଳି।
ହୁଁ ତରକାରି। କଣ, ପୂର ଦିଆରେ ତର୍କାରି ଆବଶ୍ୟକ ନାହିଁ।
ହୁଁ।
ହଁ ପୁରରଦିଆ ଚକୁଳି ହେଲେ, କି ପୁର ନଡିଆ ନା ଛେନା ପୁର।
ନଡ଼ିଆ ଗୁଡ।
ହୁଁ ନଡ଼ିଆ ପୁର। ହଁ ପୁର ଦିଆରେ କିଛି ତରକାରୀ ଆବଶ୍ୟକ ନାହିଁ। ନହେଲେ ମଟର ତର୍କାରି ଡାଲମା ଆବଶ୍ୟକ ହେଇଥାନ୍ତା ଆଉ। ଅଭଡାରେ ସବୁ କଣ କଣ ଖାଇଲେ ପ୍ରସାଦ ରେ?
ଉଁ ଏ ଥିଲା ମିଠା ଖେଚୁଡି ଖେଚୁଡି ମିଠା ମେସ୍ ମିଠା ମିଠା ଖେଚୁଡି ଆଉ ଅଭାଡ ଆଉ ଡାଲି। ହୁଁ ଆଉ ଗୋଟେ ଥିଲା ମହୁଲ ଯୋଟା ଖଟା ଟାଇର। ଖଟାଟାଇପ୍ ର ଆଉ ଗୋଟେ ଥିଲା ଉଁ ମିକ୍ସ୍ ତର୍କାରି ଟାଇପ୍ ର ଏମିତି ଆଉ।
ବେସର ବେସର ହୁଁ। ବେସର ଆମ୍ବିଳ ହେଇଥିବ ଆଉ ଖଟା ମାନେ ଟା ଆମ୍ବିଳ।
ହୁଁ ହୁଁ।
ହଁ ବଢିଆ ଲାଗିଥିବ ପୁରୀରେ କି ବଢିଆ ଲାଗେ ଖାଇବାକୁ ଆମେ ଥରେ ଯାଇଥିଲୁ। ଆମ ପରିବାର ଯାଇଥିଲୁ, ଖୁଁ ବାରେଟାରେ।
ରାତି ଏଗାର୍ ଟାରେ
ଏଗାର୍ ବାରଟା ଖା ଖାଇକି ସେଠୁ ବାହାରିଲ କେତେ ବେଳେ?
ବାରଟାରେ।
ସାଙ୍ଗେ ସାଙ୍ଗେ ଖାଇକିରି ବାହାରି ଆସିଲ ନାଇଁ।
ଅମ୍ପା ଆଉ ଗୋଟେ ଲୋକ ଆମ୍ ଆମେ ଖାଇନଥିଲୁ ବୋଲିକି ଦିନରେ ଖାଇନଥିଲୁ ବୋଲି ଗଲୁ ଆଉଥରେ ଆଉଥରେ ହବ୍ ଅଭଡାକୁ ଖୋୟାପାଇଁ।
ଉଁ ହୁଁ ଏ ଯୋଉ ବୁଲାବୁଲି ସବୁ କରିଚ ନା ନାଇଁ ସମୁଦ୍ର କୂଳ ସବୁ?
ମୁଁ ଗାଧା ଗାଧି ମୁଁ କଦିନି ସିଏ ଆସିଥିଲେ ସ ଯିଏ ଯାଇଥିଲେ ସେ ମାନେ ସ ଆଣି
ହୁଁ ଆଉ ତମ ଦେହ ଖରାପ୍ ତ ଥିଲା ସେଇଥି ପାଇଁ ଗାଧେଇ ନଥିବ ଆଉ।
ହୁଁ। ଆଉ ସେ ମନ୍ଦିର ରେ ବା ଲମ୍ବା ଲାଇନ୍ ଲାଗିଥିବ। ନା ରାତିରେ ଫାଙ୍କା ରାତିରେ ଫାଙ୍କ୍
ହୁଁ ଠିଆ ହେଇ ହେଇ ହେଇ ମାନେ ବହୁ ଟାଇମ୍ ଆମର ଖାଲି ଟାଇମ୍ ପଲା ଠିଆ ହେଇକ୍
ଖ୍ ଲାଇନ୍ ପୁରା ଲମ୍ବା ଲାଇନ୍ ସେ ଯୋଉ ତିଆରି ହେଇ ଯୋଉ ବାଡ୍ ବାଙ୍କ ବାଢା ବୁଲି ବୁଲି ଗଲା ବେଳକୁ ରାତିରେ ବି ସେ
ଟିକେ ଅଧିକ ଲୋକ ପଲେଇ ଆସିଲେ ଆଉ।
ଆଉ ରାତିରେ ବି କଣ ସେଇଇ ରାତିରେ ବି ସେଇଆ ହେଇଥିଲା ଠିଆ ହେଇଥିଲା।
ସଂକ୍ରାନ୍ତି ବା।
ଓ ହଁ ହଁ ନହେଲେ ଆମେ ଯଦି ଆଥିବୁ ହୁଁ ଆମେ ଦିନରେ ପୁରା ଠିଆ ଆସିଲୁ ଆଣିଲେ। ହଁ ରାତିରେ ପୁରା ଫାଙ୍କା ମାନେ ସେଇ ବାଢା ଦେଇକି ଯିବ ଭିତରେ ସେତିକି ହୁଁ।
ଆମେ ସେଇ ହିସାବରେ ଆସିଥିଲୁ ରଜ ସଂକ୍ରାନ୍ତିରେ ଆସୁ ଆମେ ଜାଣିନୁ ଆମେ ଭାବିଲୁ କିଛି କିଛି କରନୁ ମା ଦେଖା କରିହବନି ତମେ ଫେରିକି ପଳା ଆମେ ଫେରିକି ପଳେଇ ଆସିଥିଲୁ ନା ଦେଖା କରିଦେଇଛୁ ଯାହା ବି ହେଲେ ହଉ।
ହୁଁ ଆ ଯାଇଥିବ ଟିକେ ଦର୍ଶନ ନହଲେ ଠାକୁରଙ୍କର ଭଲ ଲାଗିବନି ନା।
ଦଶଟାରେ ଗଲୁ ମ ଏ ଦଶଟାରେ ଗଲୁ। ମନ୍ଦିରକୁୁ ଦଶଟାରେ ଗଲୁ। ଦ ରାତି ଦଶଟାରେ ଗଲୁ ରାତି ଦଶ
ହଁ।
ଗଲୁ ମାନେ ଅବଢା ବଢା ଖାଇକି ଦର୍ଶନ କରିକି ଆସିଲୁ ବାରଟା। ଟା ପାଞ୍ଚ ବାରଟା ପାଞ୍ଚ ହେଲା ଟାଇମ ଦେଖିଲୁ।
ହଁ ଆମେ ଦଶଟାରେ ଗଲା ଦି ଘଣ୍ଟା ଭିତରେ ଭଲ ହେଇଛି ଆମେ ପା ଯାଇଥିଲୁ। ଦିନରେ ଗଲୁ ଦିନରେ ଆମେ ଦର୍ଶନ ଦିନରେ ପଶିଲୁ ବୋଲି ଦର୍ଶନ କରି ବାହାରିଲା ବେଳକୁ ହେଇଥିଲା। କେତେଟା ବେଳ ହେଇଥିଲା।
ରାତି ବୋଲି ଏତିକି ଦିନ ହେଇଥିଲେ ଆମକୁ ଚାରି ଘଣ୍ଟା ଟେ କଣ। ଅ ଠିଆ ହବାକୁ ପଡିଥାନ୍ତା ସେ ଦିନରେ ଯାଇଥାନ୍ତୁ ଠିଆ ହୋଇଥାନ୍ତୁ।
ପୁଣି ରାତିରେ ପଶିଲୁ ରାତିରେ ପଶିଲୁ ତ ମୋ ପୁଅ ପାଇଁ ମୁଁ ଦର୍ଶନ କରିପାରିଲିନି। ଛୋଟ ପୁଅ ଟା ସାଙ୍ଗରେ ନେଇ ଯାଇଛି ନା ଦର୍ଶନ କରିପାରିଲିନି କରେଇକି ଭିତରେ ପଶି ଯାଇଥିଲି। ମାନେ ବୁଲିକି ଆସିଲି କିନ୍ତୁ ତଥାପି ଗୋଟେ ସାଇଟରେ ରହିଗଲି। ପ୍ରଥମ ଥର ଗଲୁ ଗୋଟେ ଆଉ ଜଣେ ସାମ୍ନା କୁ ସାମ୍ନା। ହବା ବହୁତ କଷ୍ଟ ଆଥର କ ଏମିତି ମୋ ପୁଅ କଣ କଲେ ପ୍ରଥମ ଥର ପସିଲୁ ସେ ଜଣେ ଆଉ ଜଣେ ଭକ୍ତ। ତ ଥିଲେ ସେ କିନ୍ତୁ ଭଗବାନଙ୍କୁ ଦୟାରୁ ସିଏ କଣ କଲେ ତାକୁ ପୁଅକୁ ଧରିକି ଉଠେଇକି। ଯୋଉ ରେଲିଂ ଲାଇନ୍ ଭିତରେ ଯୋଉ ମାନେ ଯୋଉ ବାଉଁଶ ବନ୍ଧେଇ ପଛ ପଟେ ରେଲଂ ନାଇଁ। ତାପରେ ଠିଆ କରି ସେ ଧରିଲି। ତାକୁ ଦେଖେଇଲେ ମୁଁ ସେଠୁ ଆରାମ ସେ ଦେଖିକି ତାକୁ ନେଇକି ଆଇଲିି। ସେ ଆମ ଅଲଗା ଲୋକ ଗୋଟେ ଯାହା ହଉ। ଠାକୁରଙ୍କ ଦୟାରୁ ତାକୁ ଟିକେ ଠିଆ କରିଦେଲି ସିଏ କଣ କରୁଛି ଛୋଟ ପିଲା ତ ପୁରା ଡରିକି ପୁରା ଆଶ୍ଚର୍ଯ୍ୟ ହେଇକି ପୁରା ଆଡେ ସେୟାଡେ ଅନଉଛି ମୁଁ ତାକୁ କହୁଛି ଧନ ଆଗକୁ ଅନା ଆଗରେ ଠାକୁର। ଠାକୁର ଅଛନ୍ତି ତ ସାମ୍ନା ପଟୁକୁ ଅନା ସେ ସାମ୍ନାକୁ ଅନେଇଲା ଆଉ ହାତ ଟେକି ନମସ୍କାର କଲା। ମୁଁ କହିଲି ଠାକୁର କୋଉଠି ଜାଣିପାରିଲୁ ସେ ବହୁତ ଲୋକଙ୍କ ମନ୍ଦିର ଭିତରେ କାହା କାହା କହୁଛନ୍ତି। ଘୋ ଘୋ ପୁରା ଶବ୍ଦ ଶୁଭୁନି ସେ ଜାଣି ପାରୁନି। ତମକୁ ବି ତ ପୁରା ଭାବରେ ବୁଝି ଗଲିଣି କେ କୁଆଡେ ହଜିଯିବେ ଖୋଜୁଥିବୁ ତାକୁ ଯ ଭିଡ ଦେଖୁନା କେମିତି କୁଆଡେ ଟିକେ ହାତ ଛୁଟିଲା ମାନେ କୁଆଡେ କୁଆଡେ ମାନେ ଛିନ୍ନ ହେଇଯିବ ସବୁ। ମା ବାପା ବି ଯାଇଥିଲେ।
ନା ମୋ ମାଉସୀ ଘର ଫ୍ୟାମିଲି ସବୁ ଯାଇଥିଲେ।
ଓହୋ ମାଉସୀ ଘରୁ ଯାଇଥିଲୁ ତମ ଭଉଣୀ ଭଉଣୀ ସବୁ ଯାଇଥିଲା ନେଇଁ। ହଁ।
ହୁଁ।
ହୁଁ। ହଉ ତାହେଲେ ଆଉ କଣ କୁହ ଆଉ ଘରକୁ କେବେ ଫେରୁଛ ପ୍ରତ୍ୟାବର୍ତ୍ତନ କରୁଛ ଘରକୁ। ଆଉ ଭଲ ତମ।
ମୁଁ ବଟଚଣାରେ ବଚଣା ରେ ଥିଲି ବଚଣା ରେ ଥିଲି ସେ ଯୋଉ ମୋ ମାଉସୀ ଘର ଯୋଉଟା। ସେ ବର୍ଷମାନରେ ଥିଲି ଆଜି ଆସିଲି ମାମୁଁ ଘରକୁ
ହଁ ହଁ
ଆଜି ଦିନ ଦଶଟାରେ ଘର ମାମୁ ଘରକୁ ଆସିଲି ମୋତେ ଦହିବି କାଲି କାଲି ଦେଖିବା ସକାଳୁ ହେବ
ହଉ ତମ ପୁରା ବୁଲାବୁଲି ପୁରା ସୁଖମୟ ହେଇଛି ଘରକୁ ଟିକେ ଶାନ୍ତିରେ ମାନେ ବୁଲାବୁଲି ଆଉ ସାରି ଏମାନେ ମନ ଭରି ପୁରା ଉପଭୋଗ କଲ
ସକାଳେ ସକାଳେ ଯାଇଥିଲୁ
ହଁ ଆଈଙ୍କ ପାଖରେ ପୁରା ମନ ଖୁସି କରିଦେଇଥିବ ଆଉ
ଥିଲ
ହଉ ତାହେଲେ ହଉ ତାହେଲେ ରୁହ ତୁମ ବୁଲାବୁଲିର
କହିଁକି
ହୁଁ